ହଲ୍ ହଁ।
ହଁ। ଆଉ ଯୋଉ କଣ କରୁଥିଲୁ?
ଏଇ ଆସଥିଲି କମ୍ପ୍ୟୁଟର୍ କରିବାକୁ ଆଉ।
ଆଉ ତମ ପରିବାରରେ ସବୁ ଭଲ ନା?
ହଁ। ସେଇ ଭଳିଆ ଦୁଃଖରେ ଛୁକରେ ଚାଲିଛି ଆଉ।
ଆଉ ଯୋଉ କଣ ବାପା ଫାପାଙ୍କ ଦେହ ଭଲ ନା?
ହଁ ହଁ। ସମସ୍ତଙ୍କ ଦେହ ଭଲ।
ହଉ ଆଉ। ଆଉ କଣ?
ଆରେ ଏକା ସାଙ୍ଗେରେ ଗୋଟିଏ କଥା ବାହାରୁଛି। ପାଟିରୁ ଆଉ। ଫିଷ୍ଟି ଗୋଟେ କରିବା। ବ୍ୟାଚ୍ ଫିଷ୍ଟ୍।
ବ୍ୟାଚ୍ ଫିଷ୍ଟ୍?
ବ୍ୟାଚ୍ ଫିଷ୍ଟ୍ ନୂହେଁ ବେ।
ଆଉ?
ଖାଲି ଆମେ ଗୋଗେ ଯେତିକି ଗେମ୍ ଗେମ୍ ପିଲା ଖେଳୁଛେ। ସେତେକ ଫିଷ୍ଟ୍ କରିବା ଆଉ।
ସେତିିକି ପିଲା ଫିଷ୍ଟ୍ କରିବା।
ହଁ ଆମ ଗେମ୍ ପିଲା ଯେତିକ ଆଉ।
ଓହୋଃ। ଆଉ କି ଫିଷ୍ଟ୍ କରିବା କହୁନୁ?
ଆଁ?
କି ଫିଷ୍ଟ୍ କରିବା?
ହଁ ବିରିୟାନୀ ତ କରିବାନି। ବିରିୟାନୀ ଆଉ ଭଲ୍ ଲାଗୁନି। ସେଦିନ ଯୋଉ ଭଳିଆ ହେଲା ଛି। ସିଲୁଆ କତିରେ ପକେଇ, ଲୁଣ ଘାଣ୍ଟି ଦେଇଛି ଏକା ଥରେ। ସେ ଯୋଉ ଭଳିଆ ଲାଗିଲା କଚି ମ୍ବର ପୁରା ବେକାର୍ କରି ଦେଇଛି ଛି। ଆଉ କରିବି ବିରିୟାନୀ ଫିଷ୍ଟି।
ଆଉ କି ଫିଷ୍ଟ୍ କରିବା କହୁନୁ?
ଏଥର ଅଲଗା କଣ ଟା କରିବା। ଆଉ ଗୋଟେ କଣ କରିବା।
ଆଉ କଣ ଆଉ?
ଏଥର ସାଧା ଉପରେ ଆଇଟମ୍ କରିବା। ଚିକେନ୍ ଫିକେନ୍ ରେ ଆଇଁଷ ଉପରେ ଆଇଟମ୍ ତ ବୋହୁତ୍ କରି ଦେଲେ। ସାଧା ଉପରେ ଚିଲି କୋବି, ପନିର୍, ନାନ୍ ଫାନ୍ ଏଇଗୁରା କରିବା।
ହଁ ହଁ ହଁ। ନାନ୍ ନେ, ରୁମାଲ୍ ରୁଟି ହାରିକା କରିଦବା ଆଉ।
ହୁଁ। ନାନେ ରୁମାଲ୍ ନାନେ ରୁମାଲ୍ ରୁଟି ହେରା ଅଧିକ ପଇସା ପଡ଼ିବ। ନା କେତେ ପଡିବ କେଜାଣି। ଗୋଟା କୋଡ଼ିଏ ଟଙ୍କା କି ତିରିଶ ଟଙ୍କା ପଡ଼ିବ ବୋଧେ?
ହୁଁ ହୁଁ। ଆଉ କଣ ରାତିରେ କରିବା ନା ଦିନେରେ?
ରାତିରେ ନା। ଦିନରେ କିଏ କରିବ। ଦିନେରେ ହେରା ଆସ୍ ଦିନେରେ ଘରେ ଖାଇବୁ ଗାଧୁଆବେଳେ। ରାତିରେ ଆସିକି କରିବା। ରାତିରେ ରାତିରେ କରିବୁ ମଜା ଲାଗିବ ନା। ଆଉ ଦିନେରେ କଣ କରିବୁ?
ଆଉ କେତେ ଜଣ ଖଣ୍ଡେ ଆଉ ହେବେ?
ଆଁ।
କେତେଜଣ ଖଣ୍ଡେ କରିବେ।
ହିସାବ କଲେ କେତେଜଣ ହଉଛନ୍ତି ତୋର ମୋର। ତୋ ଭାଇର। ବିଶାଲ, ପ୍ରକାଶ, ବିକାଶ, ଆକାଶ। କଳପା, ଟୁବୁନି। ଆଉ ବଣ୍ଟିଭାଇ, ମାନସ। ସିଲୁଆ ଆଉ କିଏ ବାଦଲ ଭାଈ ହେରିକା ହେବେ ନା କ କରିବା ଆଉ ସେଇ ବାହାରିବେ ପନ୍ଦର କୋଡିଏ ଜଣ ଆଉ।
ହୁଁ ହୁଁ, ଆଉ କଣ ଏଇନା କଣ କରୁଥିଲୁ କୁଆଡେ ଯାଇଥିଲୁକି?
ଏ ଯାଇଥିଲି କମ୍ପୁଟର କରିବାକୁ ଆଉ।
କ୍ଲାସ୍ କେତେଳେ ହଉଛି ତମ କମ୍ପ୍ୟୁଟର?
କ୍ଲାସ ଦଶଟା ବେଳୁଅଛି ଆଉ ଦଶଟା ତ ବାଜିଲାଣି ଏଇନା। ଯିବୁ ଏଇନା କ୍ଲାସ କରିବୁ ଆଉ।
ଓ ହୋ ହଁ ଦଶଟା ବାଜିଲାଣିି ମୋରି ଯାଉଛି ଗୋଟେ ଜାଗାକୁ।
କଣ କୁଆଡେ ଯାଉଛୁ।
ଯାଉଥିଲି ଅ ବାଲଚମ୍ପୁର ଆଡ଼େ ଯାଉଥିଲି ଗୋଟେ କାମ ଥିଲା।
ହଁ। ମୋରି ଯିବାର ଥିଲା କାଲି ପରଦିନ ଆଡକୁ ଯିବା ଆଉ।
ହଁ କାଲି ପରଦିନ ଆଡ଼କୁ।
କାଲି ପରଦିନ ଆଡକୁ ବଲଚନ୍ଦ୍ରପୂର୍ ଯିବା ଆଉ।
ହୁଁ ହୁଁ ଯିବା ଆଉ। ଆଉ କଣ ଗୋଟେ ଫଟ ଫୋଟ ଫଟ ଉଠଉଛ ନା କଣ?
ଅଁ ସେଇଆଡେ ଫଟୋ ଉଠେଇିବା ସେଇଆଡେ ତ ଭଲ ଜାଗା ଆଉ ଆଉ କୋଉଠି ଭଲ ଜାଗା ଅଛି କି।
ଉଁ ସେୟା ତ ଭଲ ଜାଗା ଆଉ ସେଇଠି ଫିଷ୍ଟ୍ କରିଦବା ଯଦି ହବ ଆଉ।
ଉଁ।
ପଦୀଗଡେ ହୈ ସେଠି ଗୋଟେ ଫିଷ୍ଟ୍ କରିଆ କି?
ସୁବାଉନି।
ସେଇଠି ଗୋଟେ ଫୀଷ୍ଟ୍ କରିବା କି?
କୋଉଠି?
ସେଇ ଇଏରେ ନଣ୍ଡା ପାହାଡରେ ହଁ।
ହଁ କଲ୍ ଆଉ। ହଁ ଆବେ ସେଠି ପରମିସନ୍ ନବା ପଡିବ ପରମିସନ୍ ନ ନେଲେ କେମିତି କରିବୁ।
ହୁଁ ପର୍ମିସନ୍ ନେଇକି କଣଟା ବାଛିକୁ କରିବା ଚିକେନ।
ପଡ଼ିଆ ଫାଷ୍ଟରେ ତାପରେ ଯାଇ ସେଠି କରିବା ଫିଷ୍ଟ।
କିଏ ଚିହ୍ନା ପରିଚୟ ଥିବେ ଦେଖୁନୁ ପରମିସନ ନେଇଯିବୁ ଆଉ।
ହଁ ମୋ ମଉସ୍ ମଉସା ଅଛନ୍ତି ତାଙ୍କୁ ପଚାରିବାକୁ ପଡିବ ସେ ଦେଖିବା ଯଦି ୟା କ କହିଦେଲେ ଯାଇକି ତାଙ୍କ ସେ ଇଏ ବାଲାଙ୍କୁ ସେ ଫିଷ୍ଟ୍ ସେଠି କରିହବ ଆଉ।
ହଁ ମୁଁ ଯାଉଛି ଗୋଟେ ଜାଗାକୁ ପଳେଇଆଇଲିଣି ଜାଗାକୁ ଆଇଲିଣି।
ହଁ ପାଣି ଫାଣି ସୁବିଧା ବି ଭଲ ଅଛି ସେଇଠି କଲେ ବି ଭଲ।
ହଁ ପାଣି ଫାଣି ସୁବିଧା ଭଲ ଅଛି ସେଠି ଫୁଣି ଜାଗା ଟା
ଦିଅ ମନା କରିବ ବୋଧେ ଉପରେ କେହି କରନ୍ତିନି ଯେ ସେ ଜାଗା ଠାକୁର ଭାକୁର ଜାଗା ଯେ ମନା କରିବେ ସେଠି।
ମନା କରିିବେ।
ତାପେକ୍ଷା ତା ଅପେକ୍ଷା ସବୁଠୁ ବଡ ମନ୍ଦିରରେ ଓଳା ଶୁଣି ମନ୍ଦିରରେ ସେଠି କରିବୁ ସେଠି ବି ଆଇଁଷ। କଲେ ବି କିଛି କହିବେନି ସେଠି ବି ଆଇଁଷ ଏ ଭୋଜି ହୁଏ।
କଣ କି ଯୋଉ ଏଠି ପାହାଡ଼ ଉପରେ କଣ ମନା କରିିଏ କି ଆଇଁଷ।
ଓ ନା ଗୁମ୍ଫା ଦଉ ନଣ୍ଡା ପାହାଡ ଉପରେ ସେଠି ହୋ କରନ୍ତିନି ତ ଯାହା କରନ୍ତି ସେ ଟି ଓଳା ଶୁଣି ପାହାଡ ଉପରେ ସେଇଠି ଯାହା କରିବା କଥା କରିବ।
ଡିସ୍ ବିସ୍ ଚିରା ନେଇ ପଳେଇବା କଲାଉ ଡାକିଦେଆ ଆଉ ଏ ତୁ ଥିନେ ନେଇଆସିବ।
ହୁଁ।
ହଁ ସ୍କୁଟି ନେଇ ବୁଲି ଆସିବା ଏଞ୍ଜୟ୍ କରିବା ଆଉ।
ପିଲା ହେଲେ ଆଉ ଏତେ ଗାଡି ଫାଡି ବୋଲର ରେ ଗଲେ ପିଲା ଦରକାର ଯାହେଲେ।
ହଁ ହଁ। ପିଲା ଦରକାର ଆଉ
ପିଲା ହେଇଗଲେ ସେ ଗୋଟେ
ଏ ରାହୁଲ ଫାହୁଲ ସନ୍ତୋଷ ଫନ୍ତୋଷ ଡାକି ନେଇଗଲେ ବି ହବ ଯେ, କିନ୍ତୁ ଏତେ ଦୂର ବାଟ ଟିକେ କଷ୍ଟ ହେବ।
ଭାଇ ଏତେ ବାଟ କେତେ ବାଟ କି ଦଶ ପନ୍ଦର କିଲୋମିଟର ଆଉ କେତେ ବାଟ କି?
ଦେଖିବା କଣ କରିବା ଦେ
ଏ ନହେଲେ ଅଜୁ ହେରିକା ଙ୍କୁ ଡାକି ନେଇଯିବୁ ଯେ ଏଠି ମାଡ଼ ଗୋଳ ଲାଗିବେ।
ହଁ ଜୋରେ ଲାଗିଲେ ମାଡ ଗୋଳ ଲଗିବେନି।
ଆଁ।
ହଁ।
ଦେଖିବା ନହେଲେ ସେମିତି ଏମିତିରେ ଗାଡି ଗଲେ ଭାରି ଅସୁବିଧା ବୋଲୋର ଗୋଟେ କରିଦବା ବୋଲୋରରେ ପଳେଇବା।
ହଁ ଏ ମେଲା ଗ ନେଇଯ ଏ ମେହ ସ୍ପି ସେ ଏମଏଲ ବଲୁ ବୋ
ବୋଲରରେ ଅନିଲ ଭାଇ କୁ କହିଦବା, ଅନିଲ ଭାଇ ବୋଲରର ରେ ପଳେଇବା ଆଉ।
କି ସେଇଟା କରିବ ତା ଭିତରେ ବୋଲି ନେଇେକି ଆଉ,।
ହଁ। ଗଲେ ବି ଭଲ ନହେଲେ ଆଉ ଗୋଟେ ଭଲ ଜାଗା ରତ୍ନଗିରି ଫତ୍ନଗିରି ଆଡେ ସେ ରତ୍ନଗିରିଟା ଭଲ ଜାଗାବେ। ତିନଟା ରୁ ଭଲ ଜାଗା ଅଛି ରତ୍ନଗିରି।
ହଁ ରତ୍ନଗିରି ଟା ଖାଲି ଭଲ ଜାଗା।
କରିବାକୁ ଆଲାଓ କରିବେ କି ନାଇଁ କିଏ ଜାଣେ।
ହଁ ପ୍ରମିଶନ ନବାକୁ ପଡ଼ିବ ଆଉ ତିନିଟା ବୋତଲ ନଆଣିଲେ ହେବନି।
ନହେଲେ କୋଉଠି ନହେଲେ ସିଧା ଆସି ମିଲୁନାର ଘରେ ଆଉ।
ଆ ଆମର ବ୍ୟାଚ ଫିଷ୍ଟ ହେଇଥିଲା କଣ କଣ ହେଇଥିଲା ଆଉ
କଣ ହେଲା।
ଆମ ବ୍ୟାଚ ଫିଷ୍ଟ ହେଇଥିଲା ହେଇଥିଲା ଅରୁଆ ଭାତ ଚିକେନ ପକଡା। ଦହିବରା ସବୁ ହେଇଥିଲା ଆଉ।
କଣ ହେଲା?
ଚିକେନ ଫିକେନ ହେଇଥିଲା ଆମ ବ୍ୟାଚ ଫିଷ୍ଟରେ।
ଆଁ। ଆମର ତ ବ୍ୟାଚ ଫିଷ୍ଟ କଲେନି ଆଉ କଣ କରିବେ ସବୁ କିଏ କୁଆଡେ ବାହାର କୁ କାମ କରିବା କୁ ପଳେଇଲେ। ଆଉ କେହି ଘରେ ରହିଲେନି ଆଉ।
ଆମର ତ ଆସିକି ବ୍ୟାଚ ଫିଷ୍ଟ ହଉନି ଏବେ ଆଉ।
ଆମର ପ୍ରଥମେ ପ୍ରଥମେ ହେଲା ସେ ସବୁ କଲେ ତାପରେ ଆଉ ସେ ମାଡ଼ ଗୋଳ ଫାଡ ଗୋଳ ହେଲା ସେଇଥି ପାଇଁ ଫିଷ୍ଟ ଧୀରେ ଧୀରେ ବନ୍ଦ ହେଇଗଲା ଆଉ କାହାର ଇଚ୍ଛା ହେଲାନି କରିବାକୁ।
ମାଡ ଗୋଳ କଣ ପାଇଁ ଲାଗିଥିଲେ କି?
ଏଇ ମାଡ଼ ଗୋଳ ମଦ ପିଇକି ମାଡ଼ଗୋଳ ଲାଗିଥିଲେ ଆଉ।
କିଛି ଅସୁବିଧା
ଚିକେନ ତକ ଚିକେନ ତରକାରୀ ରେ ଚିକ୍ ଚିକେନ ତକାରୀରେ ମଦ ମିଶେଇ ଦେଇଛନ୍ତି। ଝିଅ ପିଲା ପୁଅ ପିଲା ସବୁ ଖାଇକି, ଝିଅ ପିଲା ପୁଅ ପିଲା ସବୁ ଖାଇକି ଟଳୁଛନ୍ତି।
ଆମେ କରିବା ଫିଷ୍ଟି କରିବା କହୁନୁ।
ହଁ।
ଆମେ ଗୋଟେ ଦିନ ଫିଷ୍ଟି କରିବା କଉଠି।
ଆମେ ବା ସେଇ ଦେଖିବା, ଆଗେ ମୁଁ ବୁଝେ ଯଦି ଓଳା ଶୁଣି ପାହାଡ ଉପରେ ଯଦି ସୁବିଧା ଥିବ। ସେ ମନ୍ଦିର ପାଖରେ କରିବା। ନହେଲେ ନତିକିରେ କିନ୍ତୁ ଇଏ ଏଠି ରତ୍ନଗିରି ରେ ହବ କି ନାଇଁ ଡାଉନ୍ ରତ୍ନଗିରି କି ପଚାରିବାକୁ ପଡିବ। ଆଉ ନହେଲେ କୋଉଠି? ଆଉ
ହଁ। ରତ୍ନଗିରି ରେ ହବ କି?
ସେ ନହେଲେ ମିଲ୍ଲା ର ଘର ଆଉ
ହଁ। ଇଏ କରିବାକୁ ପଡିବ ଟିକେ।
ହଁ।
ପରୀମିସନ୍ ମିଳୁଛି ମାନେ ସେଟା ଟିକେ ବଡ଼ ଜାଗା ଟା ନା?
କଣ ହେଲା?
ଆଉ ଯିବା କୋଉଠି ମନ୍ଦିର ଫନ୍ଦିର ବୁଲିବାକୁ?
ଯିବା କୋଉ ଦିନ ଗୋଟେ ବୁଲିବାକୁ ଆଉ।
ଘର ଲୋକଙ୍କୁ ନେଇକି ଯିବା। ଫ୍ୟାମିଲିଙ୍କୁ ନେଇକି ଯିବା ଆଉ।
ବର୍ଷା ତ। ରଥ ଯାତ୍ରା ବି ଆସିଲାଣି। ରଥଯାତ୍ରା କେତେ ତାରିଖ ପଡୁଛି? ପନ୍ଦର ତାରିଖ ନା?
ହଁ। ବୋଧେ ପନ୍ଦର୍ ତାରିଖ ପଡୁଛି।
ହଁ ବେ। ରଥ ଯାତ୍ରା ବୋଧେ ପନ୍ଦର ତାରିଖ ପଡୁଛି ନା କଣ?
ହଁ। ମୋର ପାଞ୍ଚ ତାରିଖ୍ ଜନ୍ମ ଦିନ।
କଣ ହେଲା?
ମୋର୍ ଜୁଲାଇ ବାରରେ ଜନ୍ମଦିନ ପା ମୋର।
ଜୁଲାଇ ପଞ୍ଚେ ରଥ ଯାତ୍ରା? ହଁ। ଜୁଲାଇ ପାଞ୍ଚେ ରେ?
ଆଉ ବଢ଼ିଆ। ଆଉ କଣ ଗିଫ୍ଟରେ କଣ ଆଉ ସପ୍ରାଇଜି ଫପ୍ରାଇଜି କଣ?
ସପ୍ରାଇଜି? ହଁ। ସପ୍ରାଇଜି ଦେଖିଆ କଣ?
ହଉ ଆଉ। ଫ୍ଲିପକାର୍ଟ ରୁ ଅର୍ଡର୍ କରି ଦୋଉଛି ଆଉ।
ହଁ। ଆଉ ଗନ୍ ଧରିକି ଯୋଉ ମାରିବେ ଆଉ ଉଡ଼ି ଉଡ଼ିକି ଆଉ।
ହଁ। ସେଇଠି କେକ୍ କଟା ହୋଉଥିବ। କୋବ୍ରା ଚଲେଇ ଦେବି ହେଇଠିକିରି ଯେ ଏକା ଥରକେ ସେ କେକ୍ ଛିନ୍ ଛତର ହେଇଯିବ ଏକା ଥରେ।
ହୁଁ ହୁଁ ହୁଁ।
ନହେଲେ ଚାରି ହଜାର ଟଙ୍କା ଗୁଡା ଗ୍ରାନାଇଟ ପକେଇ ଗ୍ରାନାଇଟ ଯେ ଘର ଭିତରୁ ଆସିବ ସି ଟା ସ୍ୱାହା।
ଲାଣ୍ଡ ମାଇନ ଗ୍ରେନେଡ୍। ଆଉ ଗ୍ଲୋବାଲ୍ କଣ ଦରକାର? ଗ୍ଲୋବାଲ୍ ତ ଦରକାର ନାହିଁ। କାନ୍ଥ ବାଡ଼ ଅଛି।
ହୁଁ। ଆମେ ତ ଅଛେ ଏମ୍ତିଆ ନାଇଁ ମ ମତେ ନେଇକି ସେଠି
ହଁ। ସ୍କର୍ପିଓନ୍ଟା ଧରି ପଳେଇ ଆସିିବା।
ଦେଖିଆ ଆଉ।
ଟାଇଗର୍ ସ୍କିଲ୍ ନେଇକି ଆଇଥିବୁ।
ହଁ। ସ୍କିଲ୍ ଲଗେଇ ଦବା। ଦେଖିଆ ଆଉ। ମୋର୍ ତ ସେଇ ସେଇ ଗୋଟିଏ ସ୍କିଲ୍ ଆଉ। ନା ସେଟା ଏତେ ଭଲ୍ ଲାଗିବନି।
କଣ କରିବା ଥଣ୍ଡା ଟା ଧରି ଦେଇଚି? ଥଣ୍ଡାଟା ଛାଡୁନି। ଆଉ କଣ କରିବା?
ହୁଁ ହୁଁ। ଆଉ। ହଉ।
ଅଣ୍ଡାଟା